ହ୍ୟାଲୋ ସାଙ୍ଗ।
କଣ କରୁଛ?
ଏଇ ବସିଛି। ତମେ କଣ କରୁଛ?
ମୁଁ ବୁଲୁଛି।
ଓହୋ।
ଆଉ କଣ ଖବର ତମର? ଆ ବେଲୁନ ବେଲୁନ। ଆଉ ତମେ କୁହ। ତମେ କୁହ ତମେ କୁହ।
ନା ମୁଁ ଏମିତି ବସିଛି ଏଇ ବସିଛି।
ଆଉ ତମେ କଣ ଖାଇଛ? ମୁଁ ଏ ଖାଇ ଖାଇଥିଲି ଯାହା ସାଧା ଫାଦା ଥିଲା ଖାଇ ପକେଇଲି।
ଆଚ୍ଛା। ସାଦା ରେ କଣ କଣ ଖାଇଥିଲ?
ସାଧାରେ ଡାଲମା ଭାତ ଚୋଖା ଚଟଣି ଆଲୁ ଆଳୁ ଚୋଖା।
ଆଚ୍ଛା। ଓହୋ।
ଆଉ।
ଆଉ ସବୁ ଭଲ ଆଉ।
ହୁଁ ଭଲ। ଖରାପ କିଛି ନାହିଁ। ଆଉ ତମ ଘରେ ସବୁ ଦେହ ଭଲ ଏବେ?
ହେ ମାନେ?
ତମ ଘରେ ସବୁ ଦେହ ଭଲ? ହଁ। ହୁଁ ଖାଉଛି। ତମେ କଣ ଖାଉଛ ତମେ ଖାଉଛ ନା।
ହଁ ମୁଁ ସବୁଦିନ ଦିନକୁ। ଭାତ ସହିତ ରୁଟି ସହିତ ଆମ୍ବ ଖାଏ ପ୍ଲସ। କଞ୍ଚା ଆମ୍ବ ଲଙ୍କା ଆଉ ଲୁଣ ଦେଇକି ବି ଖାଏ ମତେ ବହୁତ ଭଲ ଲାଗେ।
ପୁରା ଖରା ଦିନ ମୁଁ ଖାଲି ଆମ୍ବ ଆମ୍ବରେ ଖାଲି ମୋ ମୁଣ୍ଡରେ ମୁହଁରେ ସ ସବୁରେ ଖାଲି ବାହାରିଯାଏ ଫୁଟକାଗୁରା କିନ୍ତୁ ମୁଁ ମାନେନି ଖାଏ।
ଯା ହଉ ତମକୁ ବହୁତ ଖାଇବାକୁ ଭଲ ଲାଗେ ନା। ତମ ପୁରା ଫେବ୍ରେଟ ତମର ନାଇଁ।
ହୁଁ।
ତମର କଁ କହିବି ଆଉ ରଜ ପାଇଁ କଁ ବ୍ୟବସ୍ଥା ଅଛି।
ହୁଁ।
ରଜରେ କଁ ଅଛି ବ୍ୟବସ୍ଥା।
କଁ ହେଲା।
ରଜରେ କଣ ପିନ୍ଧିବ କଣ ବ୍ୟବସ୍ଥା ଅଛି।
ହଁ ଡ୍ରେସ୍ ଆଣିଛି ଆଉ।
ଆ ଦୁ କଁ।
ଖରା।
କଁ କହିଲ?
ମୁଁ କହିଲି ଡ୍ରେସ୍ ଆଣିଛି ନୂଆ ଆଉ ତମର ରଜରେ।
ମୁଁ ରଜରେ କୁଆଡେ ପି ଯିବିନି ଗରମ ଯାହା ହଉଛି କିଛି କିଣିନି କରିନି କଁ ଆଣିବି।
ଅ ହୋ।
ହୁଁ।
ରଜ ଟା ଦିନେ ଥିଲେ ଭ ଆହୁରି ଭଲ ଲାଗନ୍ତା ତିନି ଦିନି ମତେ ଭଲ ଲାଗେନି।
ହଁ ପା।
କଁ ହେଲା।
ନା ନାଇଁ ୟାଡେ ଗୋଟେ ସାଙ୍ଗ ଗୋଟେ କହୁଥିଲା ମୁ ଶୁଣିଲିନି। ପଳେଇ ଆଇଲି ସେ କଁ କହୁଥାଉ।
ଓ ହୋ।
ମୁଁ ଏ ଯିବି ଟିକେ ବଜାର ଟିକେ ପରିବା ପନିପରିବା ଆଣିବି ଟିକେ। ପନିପରିବା ନାଇଁ ପନିପରିବା ଘରେ।
ହେଲାଣି ଆମର ଗୋଟେ ପାଠ ପଢିବାର ଅଛି ସେଇଟା ପଢିବା ପାଇଁ।
ଓହୋ ବୁଝିପାରୁଛି ବୁଝିପାଇଲି।
ହଁ।
ହଁ ଏବେ ତ ଏ ହଜାନ ହେଲା ଆଉ ଯିବ। ଟେକେ ସମୟ ରହିଯା ତାପରେ ମୁଁ ବି ମୁଁ ବି ଯିବି ବଜାର। ସେଠି ଟିକେ ମୁଁ ଆଣିବି ସବଜି ସବୁ କାଲି ଟିକେ ଜଣେ ହାପସ୍ ଅଛନ୍ତି ତାଙ୍କ ପାଳି ଅଛି। ଆମକୁ ଖାଇବା ଦବାର ଅଛି ସେଇଥିପାଇଁ।
ଏବେ ଆଉ ତମକୁ କେବେଠାରୁ ଦେଖିନି ସ୍କୁଲ ଟାଇମ ରେ ଦେଖିଥିଲି ଆଉ।
ହଁ ମୁଁ ମୁଁ ବି ତମ କୁ ଦେଖିନି। ମୁଁ ତମ ତମ ଭଉଣୀ ସିନା ସେ ତ କୁ ଦେଖୁଥିଲ ସେ ଆସିଲା ଏପଟେ ଆସିଲା ଆମ ଘର ଆଡେ। ତାକୁ ଦେଖିଥିଲି।
ହଁ
ଓ ହୋ
ହୁଁ।
ଆଉ।
ତମ ବାଆଘର କେବେ।
କାଲି ହି।
କାଲି ଆଜି ହେ ଆଜି ତାହେଲେ ତମର ମେହେନ୍ଦୀ ଅଛି।
ହଁ।
ତମେ ଡାକିଲନି ଆଉ।
ପଳେଇ ଆସ ଏବେ।
ହାଁ।
ଏବେ ପଳେଇ ଆସ।
ପଳେଇ ଆସ।
ଯିବି ହଉ ଯିବି। ଆଉ ତମେ ଘରେ କଣ କରୁଚ?
ଏଇ ସମସ୍ତେ ଘର କା ଯୋଉ ରୁଟି ବୁଟି ଅଟା ଗୋରା। ସବୁ ଚଟକା ଗଲାଣି ରୁଟି ରନ୍ଧା ହବ ରନ୍ଧା ହେଇକି ରଖାଯିବ ନମାଜ ପଡିବ। ପୋଇ ଯିବା।
ହୁଁ। ସମ ସମମାନ ଲ ଆଉ ଆଉ କଁ କୁହ। ଆଉ କଁ କୁହ।
ଆଉ ତମର ଫେବରେଟ ହିରୋ କିଏ?
ନା ମତେ ସବୁ ଭଲ ମତେ। ହେ ଜିମି ସବୁ ଦେଖିମା ହଉ
ଆଁ ହିରୋଇନ୍।
ସବୁ ଭଲଲାଗେ।
କିଏ ଖରାପ ଲାଗନ୍ତିନୀ।
ନା କାହାକୁ ଘୃଣା କରି କଁ ହବ। ହୁଁ ହୁଁ ଆଉ। ମୁଣ୍ଡ ବୁଲଉଛି ଯେ ଯଉ ଗାଡିରେ ଯାଇଁକି ଆସିଲା ବେଳୁ ମୁଣ୍ଡ ବୁଲଉଛି ଯଉ କୁହନା କୁହନା।
ତାଙ୍କର ଓଲିମା କୋଉଠି ହେଇଥିଲା କି ତମେ ଯାଇଥିଲା ଗାଡି ରେ?
ନା ନା ଓଲିମା ନୁହୁଁ ମୁଁ ଆଉ ଜଣଙ୍କ ମ୍ୟାରେଜ ଥିଲା ସେଥିରେ ଯାଇଥିଲି ବିବାହରେ। ହଁ
ହ
ଅନ୍ୟ କାର କାଲି ତାଙ୍କ ବାହାଘର କାଲି ଯାଇଥିଲି। ଆଜି ଯାଇଥିଲି ତାଙ୍କ ଆଉ ଜଣଙ୍କ ବାହାଘର ଥିଲା ନା ତାଙ୍କ
ତମେ ଖାଲି ବାହାଘରର ଭୋଜି ଖାଉଥା ଆଉ
ଏଇ ବାହାଘର ସରିଗଲା ଭୋଜି ଭୋଜି କରି ସରିଗଲା ଖାଲି ପରଦିନ ଖାଲି ତାଙ୍କ ଇଏ ରିସେପସନ ସେଟା ହେଇଗଲେ ସରିଯିବ।
ଆଉ ନାଇଁ ତାପରେ ଅନେକି ବସ ଆଉ ତାପରେ ନିଜର ଖାଇବାକୁ ପଡିବ। ମୁବାଇ ଏବେ ଭଲ ନାହିଁ ଏବେ ତ ଶୀଘ୍ର ଭାଇକି ଜୀବନ ଆରେ
ତମର କେବେ କିଏ ମୁଁ? ହଁ ସେକ ଆଜି କଣ ଖାଇଥିଲ ତମେ କଣ ଖାଇଥିଲ। ଡ୍ରେସ କନ୍ଧୁଛି ତମର କୁଣ୍ଡେଇ ହଉଛି।
ହଁ।
ନାଁ ଜଣକ ହଁ, ହଁ ବୁଝିପାରିଲି ହଉ, ହଉ।